ନମସ୍କାର ନମସ୍କାର। ମୁଁ ଏଇ ତ ବସିଥିଲି। ଆପଣ କେମିତି ଅଛନ୍ତି।
ଭଲ ଅଛି।
ଆଉ, ମଧ୍ୟାହ୍ନ ଭୋଜନ ଆପଣଙ୍କର ସରିଲାଣିି।
ସାରିଲଣି ତମରି?
ମୋର ବି ସରିଲାନି ।ଆଜି କଣ କଣ ଖାଇବା, ମାମା ପ୍ରସ୍ତୁତ କରିଥିଲେ।
ହଁ, ଭାତ ଡାଲି। ଆଉ, ଛତୁ ଭଜା ହେଇଥିଲା। ଆଳୁ ସରୁଉ ପଟ ପୋଟଳ, ଟମାଟୋ, କକୁଡି ସବୁ ଗୋଟେ ଝୋଳ ହେଇଥିଲା।
ହୁଁ ଆଁ ବହୁତ ବଢିଆ ଏତେ ପ୍ରକାର ଖାଇବା ଖାଇଛ। ସେ ଆଉ, ଏସବୁ ନିଜେ ବନେଇଛନ୍ତି। ନା ମା ବନେଇଛନ୍ତି ।ନା ମିଶିକି ବନେଇଛନ୍ତି।
ଅ ମୁଁ ଖାଲି, ଛତୁ ବାଜିଇଥିଲି।
ହ୍ୟାଲୋ ।ଏସବୁ ଖାଦ୍ୟ ଆପଣ ମାନେ, ମା ଆଉ ଆପଣ ମିଶିକି ବନେଇଛନ୍ତି ତ।
ନା, ନା। ମୁଁ ମ୍ୟାରେଜ କରିସାରଛି ।ମୁଁ ମ୍ୟାରେଜ କରିସାରଛି। ମୋ ଯାଆ ବନେଇ
ଓହୋ ।ଆପଣ ନିଜେ ବନେଇଛନ୍ତି। ବୋଢିଆ। ଓହୋ। ବହୁତ ଭଲ କେବେ ଆପଣଙ୍କ ଘରକୁ ଡାକନ୍ତୁ । ମତେ ବି ଏତେ
ଆସ
ବହୁତ ବଢିଆ। କେବେ ଆପଣଙ୍କ ଘରକୁ, ମୁଁ ଯିବି। ଏତେ ପ୍ରକାର ଖାଇକି ଆସିବି।
କହିଁକି?
ଯିବି, ଯିବି। ଆଉ ମତେ କୁହନ୍ତୁ ଆପଣଙ୍କ ପରିବାରରେ ମାନେ ସମସ୍ତେ ଭଲ ଅଛନ୍ତି।
ସମସ୍ତେ ଭଲ ଅଛନ୍ତି। ଆମ
ଆଚ୍ଛା ।ଆପଣଙ୍କ ପରିବାରରେ, ଆଉ କିଏ କିଏ ଅଛନ୍ତି। ସେମାନେ ସମସ୍ତେ କେମିତି ଅ ଅଛନ୍ତି।
ପରିବାର ଶାଶୁ ଶଶୁର ନଣନ୍ଦ ତ ବାହା ହେଇସାରିଛନ୍ତି। ଆଉ ଦେଢ଼ ଦେଢଶୁର ଯା ପୁତୁରା ଝିଆରୀ ମୋର ପୁଅ ସମସ୍ତେ ଆଉ ବହୁତ ଲୋକ। ଏପଟେ ମାନେ ପୁତୁରାମାନେ ବାହା ହେଇସାରିଲେଣି
ସମସ୍ତେ ବହୁତ ଲୋକ ଆପଣ କଣ କହିଲେ?
କଣ କହିଲେ?
ହଁ ନାଇ ମୁଁ ମୋ ମୋ ଘରେ ତ ଆଚୁଆଲି ବାବା ମା ଭାଇ ଆଉ ମୁଁ ଆମେ ଚାରିଜଣ।
ହଁ ଆପଣ ଛୋଟଛୁଆ ହେଇଥିବେ ଆଉ।
ଆପଣଙ୍କର ଟିକେ ମୋବାଇଲରେ ମାନେ ନେଟୱାର୍କ ବୋଧେ ପାଉନି। ଶୁଣାଯାଉନି ଠିକ ସେ
ନାଇଁ ଏଠି ଟିକେ ବର୍ଷା ହେଲେ ଅପଡାଉନ ହୁଏ ତ ଏବେ ଅଛି ତ
ଆପଣ ଟିକେ ବାହାରକୁ ପଳେଇ ଆସନ୍ତୁ। ହଁ ଟିକେ ବାହାରକୁ ପଳେଇ ଆସନ୍ତୁ ଭଲ ସବ୍ ଶୁଣାଯିବ।
ହଉ ଏବେ ଶୁଭିଲା?
ହୁଁ ହୁଁ ମାନେ କଲରେ ଥାଆନ୍ତୁ ଆସିଯାଆନ୍ତୁ। ମୁଁ ଖାଇଛି ଭାତ ଡାଲି ଆଉ ଭଜା ସାଗ ହେଇ
ନିଜେ ତ ଏତେ ଆଇଟମ ଖାଇଛ ଯେତେ ଆହୁରି ମତେ କହୁଛନ୍ତି। ପୁଣି ବେଷ୍ଟ ଦହି ଦା ଦହି ବାଇଗଣ କହିଛନ୍ତି।
ଦହି ବାଇଗଣ ଟା ଟିକେ ଖରା ଦିନେ ଖାଇବାକୁ ଭଲ ଲାଗେ ନା? ଭାତ ସହିତ ଆଚ୍ଛା ତମ ତମକୁ କୋଉ ଖାଦ୍ୟ ବେଶୀଭଲ ରୋଷେଇ କରିଆସେ?
ହଁ ହଁ ନିରାମିଷରେ ଆ ଆ ସମସ୍ତେ କହନ୍ତି ମସଲା ଦେଇକି ଯୋଉ ଛ
ଛତୁ ଭାଜେ ଭଲ ସେ କେମତି କର ମତେ ଟିକେ ତାର ପ୍ରଣାଳୀ କହିବ? ମୁଁ ବି କରିବି।
ହଁ ମାନେ ଛତୁକୁ ତ ଫାଷ୍ଟ ଭାଙ୍ଗି ଦେଇକି ହଳଦୀ ପାଣିରେ ପକେଇଦବା। ତାପରେ ତାକୁ ଚିପୁଡ଼ିକି ରଖିଦେବା ସେଥିରେ କିଛି ପିଆଜ କଟାପିଆଜ ଟମାଟୋ ଆଉ ଯେଉଁ ମସଲାଟା କରିବ ସେ ହେଉଛି ଅଦା ବା ଅଳ୍ପ ଅଳ୍ପ ଗୋଟେ ଛୋଟ ଖଣ୍ଡେ ହେଲେ ବି ଚଳିବ ଆଉ ରସୁଣ ଦେଇକି ଆଉ ଜିରା ସୋରିଷ ମସଲା ବି ଅଳ୍ପ ଆଉ ଟମାଟୋ ସାଙ୍ଗରେ ପିଆଜ ପିଆଜ ନାଲି ହେଇସାରିଲା ପରେ ଆମେ ଟମାଟୋ ପକେଇଦବା ତାପରେ ସେଥିରୁ ପାଣି ମରିସାରିଲା ପରେ ଟମାଟୋ ତାପରେ ଛତକୁ ଫୁଲ ଗ୍ୟାସ୍ ଦେଇକି ଟିକେ ଅଧିକ ଆଞ୍ଚରେ ଦବା ନହେଲେ ଛତୁରୁ ପାଣି ବାହାରିଯିବନା ସେଇଟା ସାଙ୍ଗରେ ମସଲା ଦେଇଦବା ସେଇଠି ଠିଆ ହେଇକି କରୁଥିବା ଛତୁରୁ ପାଣି ମରି ମରିଯିବ ମସଲା ବି ସିଝି ଯାଇଥିବ ମସଲାରୁ ବି ପାଣି ମରିଯିବ ପୁରା ଶୁଖିଲା ଶୁଖି ପୁରା ହେଇଗଲା ପରେ ସେଟା ରୁଟି ପଖାଳ ଭାତରେ ବି ଖାଇବାକୁ ଭଲ ଲାଗିବ।
ବଢିଆ ଲାଗୁଥିବ ନା ମୁଁ ବି କରିବି ତମଠୁ ଶୁଣିଲି। କାଲି ଯାଇକି କରିବି ରବିବାର ଅଛି। ପଖାଳ ଏଯୋଉ ମସଲା ଛତୁ।
ହୁଁ।
ଆଉ ହୁଁ ତମର ଦେହ ଭଲ ଅଛି କି ନାଇଁ? ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମ ଅଛି ଏବେ।
ହୁଁ ଏବେ ଯୋଉ ମାନେ। ବହୁତ ଚାରିଆଡେ ବର୍ଷା ହଉଛି ନା ତମର ସେପଟେ ବର୍ଷା ହଉଛି କି ନାଇଁ। ଏତେବି ନା ଛୁଆ କୁ ତ ବର୍ଷା । ବର୍ଷା ଋତୁ ଆସିଲା ତମର ଚାଷ ବାସ ହୁଏ କି ନାଇଁ।
ଚାଷ ହଉଛି।
କଣ କଣ ସବୁ ତମର ମାନେ ଚାଷ ରେ କଣ ସବୁ ସେପଟେ ହୁଏ ପନି
ତ ପନିପରିବା ସବୁ ବାହାରି ଥିଲା କିଛି ବାଇଗଣ।
ପରିବା ସବୁ ବାହାରୁଛି ଅଛି ବାଇଗଣ ଟମା
କଲରା ଶାଗ ଅଳ୍ପ ଲାଗିଛି ସାରୁ କି କିଛି ଭେଣ୍ଡି। ହଁ ଧାନ ହଉଛି ଧାନ ଚାଷ ହଉଛି ଯେ ତଳି ପଡୁଛି ଏବେ ବିଲରେ । ମାନେ ଯୋଉ ଗଛ ରୁଅ ନ୍ତିନି ତା ପାଇଁ ଯୋଉ ଧାନ ଗଛ ଛୋଟ ଛୋଟ ଆଡେ ତିଆରି । ହୁଏ ସେଇଟା ପାଇଁ ଧାନ ପଡୁଛି। ସେ ବର୍ଷା ତ ହଉଛି ପାଖ ପାଖି ରେ ତଳି ହବ କେ ଜାଣି। ତଳି ପଡିଛି ଆଡେ ବର୍ଷା ଚାଲିଛି ବହୁତ। ଧାନ ନଷ୍ଟ ଖାଇଯିବ ମାଡ ଖାଇକି ଆଉ। ଆଉ କଣ କୁହନ୍ତୁ । ହାଲୋ। ହାଲୋ। ହାଲୋ। ହାଲୋ। ହ ହାଲୋ।